ହାଲୋ ହଁ ଜୟ ଜଗନ୍ନାଥ। କଣ କରୁଚନ୍ତି ଆପଣ?
ମୁଁ ମେଶୋ ଦେଖୁଥିଲି।
ଆଚ୍ଛା ମେସୋ ରୁ ସପିଂ କରୁଛନ୍ତି ଫ୍ଲିପକାର୍ଟ ଆପଣ ୟୁଜ୍ କରୁନାହାନ୍ତି କି?
ହଁ ନିହାତି ନିହାତି ହେଲେ ଝିଅ ପିଲା ମାନଙ୍କ ପାଇଁ ମେସୋଟା ଟିକେ ଆଫୋର୍ଡେବୁଲ ତ ତେଣୁ ମେସୋ ଟିକେ ଦେଖିଥିଲି ଆଉ।
ଆଚ୍ଛା ଆପଣଙ୍କୁ ମେସୋ ଭଲ ଲାଗୁଛି ଆଉ ଆପଣ ଫ୍ଲିପକାର୍ଟରେ ବହୁତ ବହୁତ ଲୋକ ଅର୍ଡର କରୁଛନ୍ତି ନା।
ନାଇଁ ଫ୍ଲିପକାର୍ଟ ରେ ମୁଁ ଫ୍ପକାର୍ଟ ରେ ଅନ୍ୟ ସବୁ ଇଲେକ୍ଟ୍ରିକ ଜିନିଷ ସବୁ ଅର୍ଡର କରିଦଉଛି କେତେବେଳେ ଆମର ଷ୍ଟେଟନର ହଉ କି ଡ୍ରୟର ମେସିନ ହଉ ସେ ସବୁ ଜିନିଷ କି ଯେତେବେଳେ ଆମାଉଣ୍ଟ ଟା ଟିକେ ବେଶୀ ଥିବ ଫ୍ଲିପ୍ କାଟ ଦେଖେ।
ହ
ଆଉ ଆମର ଯେତେବେଳେ କମ୍ ଥିବ ମେସୋ।
ଆଚ୍ଛା।
ନା କିଣା କିିଣି କରିବାର ସେମିତି କିଛି ନାହିଁ କାଲି ଆମେ ଗୋଟେ ବାହାଘରକୁ ଯାଇଥିଲୁ ତ ବରଯାତ୍ରୀ ଜଣଙ୍କ ଡ୍ରେସ୍ ମତେ ଭଲ ଲାଗିଥିଲା ଆଉ ଫିଟଟା ତେଣୁ ମୁଁ ଆସିକି ଆଉ ସେ ତାଙ୍କର ଚେକ୍ କରୁଛି ଯେ ସେ ଆଉଟ ଫିଟ୍ର କିଛି ଡ୍ରେସ ଅଛି କି ନାହିଁ।
ଆଚ୍ଛା ଆପଣଙ୍କ ବାହାଘର ସେ ଡ୍ରେସ ଟା ପସନ୍ଦ ଆସିଥିଲା ତାହେଲେ ଆଉ।
ନିହାତି ନିହାତି ବହୁତ। ଜୀବନରେ ହୁଁ ହୁଁ ହୁଁ ହୁଁ ଜୀବନରେ କଣ ଅଛି?
ଆମେ ଖୋଜୁଛନ୍ତି ଏହାକୁ।
ହଁ ହଁ ଜୀବନ ରେ କଣ ଅଛି ଖାଲି ଆ ଖାଇବା ବୁଲିବା ଜୀବନକୁ ଉପୋଭଗ କରିବା ଛଡା ଆଉ କଣ ଅଛି?
ହଁ ହଁ ନାଇଁ ଆ ଭଗବାନ ଆଜି ଭଲ ଅଛି କାଲି କଣ ହବ କଣ ନାଇଁ ଭଲ ମନ୍ଦ ଯାହା ବି ହେଲେ ଗୋଟା ନିଜର ଶକ ସବୁ ପୂରଣ କରିବେ ନା।
ନିହାତି।
ହଁ ଆଉ ଖିଆପିଆ ସରଇଲାଣି।
ଖିଆ ପିଆ ନାଇଁ ଏବେ ଯାଇଥିଲୁ ବରଯାତ୍ରୀ ତ ଆସିଲା ବେଳକୁ ଚାରିଟା ହେଇଯାଇଥିଲା ତେଣୁ ଶୋଇ କି ଏବେ ଜଶ ଉଠୁଚୁ। ଜଳଖିଆ ଟିକେ ହେଇଚି ସେମିତି କିଛି ଖିଆ କିି ହେଇନି ହବ ଆଉ।
ହଁ ହଁ ଆଚ୍ଛା। ଆମର ତ ଓଡିଆ ଆମର ତ ଓଡିଆ ଆମର ପଖାଳ ବହୁତ ବଢିଆ।
ହଁ ହଁ ଓଡ଼ିଆ ଓଡ଼ିଆ କଥା ଆଉ କହିବାକୁ ଅଛି ଆମେ ପା ଓଡ଼ିଆ ପିଲା।
ହଁ ପଖାଳ ଭଲ ତ ଆମେ ଭଲ।
ହୁଁ। ଆମ ଭାଷା ଓଡ଼ିଅ ମୋ ଷ୍ଟ୍ରିମ ଓଡିଆ ମୋ ଡିପାର୍ଟମେଣ୍ଟ ଓଡ଼ିଆ।
ଆଚ୍ଛା ଆପଣ ଆପଣଙ୍କ ଡିପାର୍ଟମେଣ୍ଟ ଓଡ଼ିଆ ଆଣଙ୍କ ଓଡ଼ିଆ ଡିପାର୍ଟମେଣ୍ଟ ନେଇ
ହଁ ହଁ। ମୋ ଫ୍ୟାମିଲି ଟୋଟାଲ ଓଡ଼ିଆ ମୋ ଫ୍ୟାମିଲି ଟୋଟାଲ ଓଡ଼ିଆ ମୋ ବଡ଼ ଦିଦି ଓଡ଼ିଆ ମୁଁ ମୋ ସା ସାନଦିଦି ବି ଓ ମୋ ମାମୁଁଙ୍କ ଝିଅ ସିଏ ବି ଓଡ଼ିଆ ମୁଁ ଓଡ଼ିଆ। ଆମ ଟୋଟାଲ ବ୍ୟାକଗ୍ରାଉଣ୍ଡ ଓଡ଼ିଆ।
ଫ୍ୟାମିଲିରୁ ବିଲଙ୍ଗ କରନ୍ତି
ହଁ ହଁ ହଁ ଆମ ଡିପାର୍ଟମେଣ୍ଟରେ ଲାଗିଛି ଆମର ଯୋଉ ବ୍ୟାଚ୍ ଫଟୋ ଫାଷ୍ଟ ବ୍ୟାଚ ରେ ମୋ ବଡ଼ ଭଉଣୀଙ୍କର ଲାଗିଛି ତାପରେ ଦି ଦିଟା କି ତିନିଟା ବ୍ୟାଚ ପରେ ମୋ ମଝିଆ ଭଉଣିବା ଲାଗିଛି ତାପରେ ଦିଟା କି ତିନିଟା ବ୍ୟାଚ ପରେ ମୋ ଫଟୋ ଲାଗିବ।
ଆଚ୍ଛା ଆପଣ ଏଇଟା କୋଉଠୁ କୋଉ କଲେଜରେ ଆପଣ କରିଥିଲେ କି ଗ୍ରାଜୁଏସନ?
ଗ୍ରାଜୁଏସନ ସରିନି ମୋର ଏବେ ଚାଲିଛି ରାସୁନା ହଲାରେ
ରାସଲାହେଲା
ରାଜ ରାଜ ସୁନା ଖଲା।
ଆଚ୍ଛା ସେଇଟା କୋଉ ଡିଷ୍ଟ୍ରିକରେ ଯାଉଛି କି ଆମର?
ନୟାଗଡ଼।
ନୟାଗଡ଼ ଡିଷ୍ଟ୍ରିକ।
ଆଜ୍ଞା।
ଆଚ୍ଛା ଓହୋ। ନାଇଁ ମୁଁ କରିଥିଲି ଏବେ ଆମର ଚଣ୍ଡି ଖୋଲରେ ଜାଣିଛନ୍ତି ଆପଣ ମହାବିନାୟକ ବା
ହଁ ହଁ ହଁ ମହାବିନାୟକ ହୁଁ ହୁଁ ହୁଁ ମହାବିନାୟକ ଟା ଶୁଣିଚି।
ହଁ ନାଇଁ ସେ କଲେଜ ନା ଆପଣ ଜାଣିଛନ୍ତି କି ମହାବନାୟକ ଯିବା ବାଟରେ ପଡ଼େ।
ହୁଁ ନାଁ ନାଁ।
ହଁ ସେଇଠି ମୁଁ କରୁଥିଲି ଗ୍ରାଜୁଏସନ ଏଇ ବର୍ଷ ମୋର ସରିଲା। ଇକୋନୋମିକ୍ସ ଅନର୍ସ ରେ କରୁଥିଲେ ଏ ବର୍ଷ ସରିଲା।
ଓହୋ ହୋ ଆଚ୍ଛା ଆପଣ ଆଗକୁ କଣ କରିବେ ବୋଲି ଭାବିଛନ୍ତି? ବି ଇ ଡି, ପିଜି କମ୍ପିଟେଟିଭ୍
ହଁ ନାଇଁ ମୁଁ ବିଡି ଏକ୍ଜାମ ଗୋଟେ ଥର ଦେଇଥିଲି। ଆଉ ମୁ ଏତେ ମାନେ ପ୍ରାକ୍ଟିସ କରିନଥିଲି ସେ ଏବେ ଗ୍ରାଜୁଏସନ ସରିଲେ ଆପଣ ଜାଣିଥିବେ ଆଉ ବି ଇ ଡି କମ୍ପିଟିସନ ମାର୍କେଟରେ।
ହଁ ନିହାତି ଟିଚିଙ୍ଗ ଲାଇନରେ କୋଉ କମ୍ପିଟିସନ କମ ଅଛି କି ପ୍ରବଳ କମ୍ପିତିସନ୍ ନାଁ ଟିଚିଙ୍ଗ ଲାଇନ ରେ।
ମୋ ଟିଚିଂ ଲାଇନ ରେ ସେଥିପାଇଁ ପିଜିଟା ଦେଇଥିଲି ଆମର ବିଇଡି ବି ଗୋଟେ ଥର ଦେଇଥିଲି। ବିଇଡି ଟା ଏତେ ବାଗ ହେଲାନି ମୁଁ ଆନ୍ସର କି ଦେଖୁଥିଲି ଚାଳିଶ ମାର୍କ ରହିଲା ଚାଳିଶ ମାର୍କ ତ କଲେଜ ଆସିବନି ନା ଆମର।
ନା ନା ନା ନା।
ଷାଠିଏ ପଞ୍ଚଷଠି ଯାଉଛି କଟ ଅଫ୍ ହଁ ବି ଇ ଡି ଟା ସେମିତି ହେଇ ଯେଉଁ ପିଜିଟା ସେମିତି ହେଇଚି ଦେଖିବା କଣ ହଉଚି ଆଉ ଆମର ଓଜେଇ ମୋର ଏମ୍ ବି ଏ କରିବାର ଅଛି ବା ଭାବୁଚି ପ୍ଲାନିଂ କରିଚି।
ଓହୋ ମାନେ କଣ ଆର୍ଟସ୍ ଇଣ୍ଡିଆ ଟା ଟିକେ ଟିକେ ମୋତ ଟିକେ ଏମ ବି ଏ ଟିକେ ବିଷୟ କୁହନ୍ତୁ ମୁଁ ଟିକେ ବଢ଼ିଆ କଥ ଆପଣ କହିଲେ ମୁ ଟିକେ ଏମ ବି ଏ ବିଷୟରେ ଜାଣିବାକୁ ଚାହେଁ ଏମ ବି ଏ ତ ଏକଚୁଲି କଣ ମାନେ ଅର୍ଟସ କରିକି ତାର ମାନେ ରା ବିରେ ଯେମିତି ବି ଏଡ ରେ ମୁଁ ବି
ଏମ ବି ଏ ଏମ ବି ଏ ହଉଚି ଏମ ବି ଏ ର ଫୁଲଫର୍ମ ଶୁଣନ୍ତୁ ହୁଁ ଏମ ବି ଏ ହଉଛି ଏମ ବି ଏ ର ଫୁଲଫର୍ମ ହଉଚି ମାଷ୍ଟର ଆଡମିନିଷ୍ଟ୍ରେସନ ମାଷ୍ଟର ବିଜନେସ ଆଡମିନିଷ୍ଟ୍ରେସନ ବୁଝିଲେ।
ଆଜ୍ଞା।
ହଁ ମାନେ ବିଜନେସ୍ ଉପରେ ଆମର ଏ ସବୁ ମାର କେଣ୍ଡିଙ୍ଗ ଉପରେ ଯେମିତି ଆମର ଧର ପାର୍ଲେ କମ୍ପାନୀ ମୁଁ ଆପଣଙ୍କୁ କହୁଚି ପାର୍ଲେ କମ୍ପାନୀରୁ ଆମେ ଯଦି ପାର୍ଲେ କମ୍ ଏମ ବି ଏ କରିଥିଲେ ଧର ଆମ ପାର୍ଲେ କମ୍ପାନ ରେ ଧର ଜବ ପାଇଲୁ ଆମର ଧର ମାର୍କଟିଙ୍ଗ ଆମକୁ ଲଗେଇଲା।
ଆଜ୍ଞା।
ହ ମାର୍କେଟିଙ୍ଗ ରେ ଯଉ ଲଗେଇ ଲା ଆମେ ସେ ପାର୍ଲେ ପାର୍ଲେ କମ୍ପାନୀର ଯେମିତି ଆମର ବିସ୍କୁିଟ୍ ଭଲ ମନ୍ଦ ସବୁ ଆସୁଚି ସବୁ ଅ ତାର ସବୁ ଜିନିଷ ଆସୁଚି ଆମେ ସେଇ ପ୍ରଡକ୍ଟଟିକୁ ନେଇକି ମାର୍କେଟରେ ଲୋକମାନଙ୍କର ବୁଝେଇବା ପ୍ରଡକ୍ଟ ର ଖାସିୟତ ଭଲ ମନ୍ଦ ଏମତି ସବୁ ମାର୍କେଟିଂ ଆଉ। ସବୁ ପ୍ରକାର ଜିନିଷର ମାର୍କେଟିଂ ଯେମିତି ତେଲ ଖାଇବା ତେଲ ଆମର ବିସ୍କୁଟ ଆମର ବିଭିନ୍ନ ପ୍ରକାର ଜିନିଷ ସବୁ ଗ୍ରୋସରୀ ଜିନିଷ। ଏହା ଏହାର ସବୁ ମାର୍କେଟିଂ ଆଉ ବୁଝିଲେ। ଆର୍ ସବୁ ବ୍ରାଞ୍ଚ ରହିଚି ନା ଆମର ଯାଜପୁରରେ ବ୍ରାଞ୍ଚ ଅଛି ଭୁବନେଶ୍ୱରରେ ବ୍ରାଞ୍ଚ ଅଛି କଟକରେ ବ୍ରାଞ୍ଚ ଅଛି। ଆର ସବୁ ବଡ଼ ବଡ଼ ଗୋଡାଉନ୍ ବି ରହୁଚି। ବୁଝିଲ?
ଆଜ୍ଞା ଆଜ୍ଞା।
ହଁ ଏଇ ସବୁ ଏମ ବି ଏ ର ଖାସିୟତ ଆଉ। ଏମ ବି ଏ ର ସବୁ ପୋଷ୍ଟ ଅଛି ତାର ମ୍ୟାନେଜର ପୋଷ୍ଟ ଅଛି ଆଉ ତା ତଳକୁ ତଳ ସବୁ ଅଛି। ଠିକ୍ ଆପଣ ବି ଗ୍ରୋ କରିପାରିବେବ କରିକି ଆମର କ୍ୟାମ୍ପସ୍ ବି ଆସିବ।
ଆଜ୍ଞା ସେଟା ସେମିତି ପିଜି ର ରହିଚି ଦି ବର୍ଷ ବିଡି ରହିଚି ଦି ବର୍ଷ ଏମ୍ବିଏ କୋର୍ସ ର ସେମିତି କିଛି
ଏମ ବି ଏ ଏମ ବି ଏ ଟା ଦି ବର୍ଷ ଆମର ରହୁଚି। ଏମ ବି ଏ ଯଦି ଆମ ଆପଣ ଗଭର୍ଣ୍ଣମେଣ୍ଟ କଲେଜ ପାଇଯିବେ ତାହେଲେ ଆପଣ ଟିକେ ସହଜ ହବ ଆଉ ଆପଣ ସ୍କଲାରସିପ୍ ମିଳିବ ନା ତ ପ୍ରାଇଭେଟ୍ କଲେଜରେ ଆମର ଏମ୍ ବି ଏ କଲେ ଅଢ଼େଇରୁ ତିନି ବାଜିଯାଉଛି। କଲେଜ ନେଇକି ଅଢ଼େଇ ତିନି ଚାରି ଏମିତି ବାଜି ଯାଉଚି ଆଉ ଏତେ ଇସା ଯେ ଏତେ ପଇସ ସବୁ ଛୁଆ ପର୍ଚେଜ କରି ପାରିବେନି ନା ଆଉ ସେଥିପାଇଁ ଓଜେଇ ଟା କ୍ଲିୟର କ୍ ଓଜେଇରେ ଭଲ ରର୍ୟାଙ୍କ୍ ରଖିବାକୁ ପଡ଼ିବ ବୁଝିଲେ ଓଡ଼ିଶା ଜଏଣ୍ଟ ଏଣ୍ଟ୍ରାନ୍ସ ଏକ୍ଜାମ। କୋଉଟା କଥା ହଉଛିୁ ଗୋଟେ କଣ କରୁଛି ଉଠୁଉନି।
ଯାଇପାରିବନି। ମୋର କାଇଁ ଭରସା ପାଉନି।
ଆଜ୍ଞା।
ବୋଲି ମୁଁ ଏତେ ବାଟ ଯାଇପାରିବିନି ଓଜେଇ ଦେଇ କ୍ଲିୟର କରି ହାଲୋ।
ହଁ ସୁଭୁଚି କହୁନାହାନ୍ତି।
ଶୁଭୁଚି ମୁଁ ଆପଣଙ୍କ ଭଏସ ମତେ ଶୁଭୁଛି ହଁ ହଁ ମୁଁ କହିଲି ମୁଁ ଏ ଏତେ ବାଟ ଓଜେଇ ଦେଇ ତାପରେ ସବୁ କ୍ଲିୟର କରିକି ଏ ଏମ୍ବିଏ ଯାଏ ଯାଇପାରିବିନି।
ହଁ ସେଥିପାଇଁ ମୁଁ ତ କହୁଚି ନା ଗଭର୍ଣମେଣ୍ଟରେ ପାଇବାକୁ ହେଲେ କିଛି ନାହି ପଢାପଢି ଭଲ ମନ୍ଦ କରିବାକୁ ପଡ଼ିବ ନ ପଡ଼ିଲେ ହବ ନା ଓଜେଇ ଟାରେ ଭଲ ଓଜିରେ ଭଲ ରେୟର୍ଙ୍କ୍ ରଖିଲେ ହିଁ କମ୍ପିଟିସନ ମାର୍କେଟରେ ତମେ ପାଇପାରିବ ଏମ୍ ବି ଏ କରିପାରିବ ଗମେଣ୍ଟରେ। ନହେଲେ ପ୍ରାଇଭେଟରେ ସେମିତି ତୁମେ ପଇସା ଖର୍ଚ୍ଚ କରି ପ୍ରାଇଭେଟ୍ର ତ ଆଉ ତୁମେ ର୍ୟାଙ୍କ ନ ରଖିଲେ ବି ଚଳିବ। କିନ୍ତୁ ଓଜେଇ ଟା ଦବାକୁ ପଡିବ। ଓଜେଇ ଟା ଦେଇଥିଲେ ତମେ ପ୍ରାଇଭେଟରେ ବି କରିପାରିବ ପ୍ରାଇଭେଟରେ ଏଇଆ ଟିକେ ଅ ପା ଅ। ଅଧିକା ଟିକେ ପଡୁଚି ଆଉ ପରଚେସ ଟିକେ ଅଧିକା ପୁଡୁଛି ଆଉ ସବୁ ପିଲା ତାକୁ ଆସ୍ ସେପ୍ଟ କରି ପାରୁନାହାନ୍ତି।
ଉଁ ହୁଁ।
ହା ଲୋ।
ଆଜ୍ଞା।
ହଁ ଏଇୟା ଏଇୟା ହେଲା ଆପଣ କଣ କରିବେ ଚିନ୍ତା କରୁଛନ୍ତି?
ନାଇଁ ମୋର ସେମିତି କିଛି ନିର୍ଦ୍ଦିଷ୍ଟ ଲକ୍ଷ୍ୟ ନାହିଁ ଭଗବାନ ଯୁଆଡେ ଭିଡି ନେଇଯିବେ ସିଆଡେ ପଳେଇବି ଆଉ।
ଆଛା ନଈ ଯୁଆଡେ ବହିବ ଆପଣ ସିଆଡେ ବହିବେ।
ଆଜ୍ଞା। ଆମର ଯଦି ଆମର ଚାହିଁବାରେ ସବୁ କିଛି ହଉ। ଥାନ୍ତା ତାହେଲେ ଆଉ ଜଗନ୍ନାଥ ଥାଆନ୍ତେ କି ତେଣୁ। କରି ସେଇଟା ଖାଲି ଲ ଆମର ଗୋଟେ ଲକ୍ଷ୍ୟ ସେଇଟା ଖାଲି ନିମିତ ମା ତ୍ର ସିଏ ତ ଉପରେ ବସିଛନ୍ତି ସିଏ କହିବେ ସବୁ ଆଉ।
ହଁ ସେମିତି ତ ଆମେ କହିପାରିବାନି ନା ଆମେ ହେଲେ ଶୁଣନ୍ତୁ ଆମେ ହେଲେ। ଆମେ ହେଲେ ମଣିଷ ଆମେ ଚେଷ୍ଟା କରିବା। ହାଲୋ।
ଆଜ୍ଞା ଆଜ୍ଞା।
କୁହନ୍ତୁ ଆପଣଙ୍କୁ କୁହନ୍ତୁ।
ପଚାରୁ ନାହାନ୍ତି କଣ କହୁ ନାହାନ୍ତି କଣ କହିବି କୁହନ୍ତୁ।
ହାଲୋ।
ହା ଲୋ। କୁହନ୍ତୁ ଆପଣ କଣ ପଚ୍ ହଁ ପଚାରୁ ନାହାନ୍ତି କଣ କହିବି ତାପରେ ମୁଁ କହିବି ଆପଣଙ୍କୁ।
ନା ମୁଁ କଇଲି ଆପଣ ଓଡିଆ ଅନର୍ସ ଯେହେତୁ ନେଇଛନ୍ତି ଆପଣ ଆପରେ ଟି ଟିଚିଂ ଲାଇନ ରେ ଯାଆନ୍ତୁ ଭଲ ହବ ଆପଣଙ୍କୁ।
ହଁ ମୁଁ ସେଇୟା ମୋର ଲକ୍ଷ୍ୟ ତ ସେଇୟା ଅ
ହଁ ମୁଁ କାରଣ ମୁଁ ଇକୋନୋମିକ୍ସ ଅନର୍ସ ନେଇଛି ନା ମୁଁ ସେଥିପାଇଁ ଏମ ବ ଏ ଉପରେ ଟିକେ। ଫୋକସ୍ କରୁଛି।
ହଁ ହଁ ହଁ।
ହଁ ଆପଣ ସେଇଆ କରନ୍ତୁ ବିଡ଼୍ କରନ୍ତୁ ଆମର ବିଡ଼୍ ପାଇଁ ପ୍ରିପେଆର ଗମେଟ୍ ବିଡ୍ ପାଇଁ ଆଯିଠୁ ଲାଗି ପଡନ୍ତୁ ବୁଝିଲେ ଆପଣଙ୍କୁ ଟିକେ ସହଜ ହବ। ଆଉ ସେମିତି ଆପଣ ଅନେଇବେ ମୁଁ ମୋ ଭଳିଆ। ଆପଣ ଯେମିତି ଅନେଇବେ ଗ୍ରାଜୁଏସନ୍ ସଇଲେ ମୁଁ ପ୍ରିପାରେସନ୍ କରିବି ସେମିତି ନାହିଁ ଗ୍ରାଜୁଏସନ୍ ଭିତରେ ଏବେ ପ୍ରିପାରେସନ୍ କଲେ ତ ଆପଣ। ଙ୍କୁ ସହଜ ହବ।
ହୁଁ।
ବୁଝିପାରିଲେ କି ଆପଣ।
ଆଜ୍ଞା।
କାହିଁକିନା ଗ୍ରାଜଏସନ୍ ତମର ସଇଲା ବେଳକୁ ତମେ ବି ଡ୍ ପାଇଁ ପ୍ରିପାରେସନ୍ କରିଦେଇ। ଥୀବ ଗ୍ରାଜୁଏସନ ସରିବ ତ ତମେ ବି ଇ ଡ଼ି ପାଇଯିବ ବୁଝିଲ। ନହେଲେ ନହେଲେ ରହିବାକୁ ପଡିବ ନା ଦି ବର୍ଷ ଆପଣ ଯଦି ପିପାରେସନ୍ କରିବେ ଦି ବର୍ଷ ଗ୍ରାଜୁଏସନ ପ ରେ ଧର ଆପଣଙ୍କୁ ଏବେ କେତେ ଏଜ ହେଲା କୋଡିଏ ଚାଲିଥିବ କି କଣ।
ଆଜ୍ଞା।
ମୁଁ ଧର ଗ୍ରାଜୁଏସନ୍ ଥିଇଲା କୋଡ଼ିଏ ବର୍ଷରେ ଗ୍ରାଜୁସନ ସଇଲା ମୁ ପୁଣି ବିଡ ପାଇଁ ପ୍ରିପାରେସନ କରିବି ମୋର ଦି ବର୍ଷ ୱେଷ୍ଟ ଯିବ ନାଁ ନାଇଁ।
ହୁଁ ହୁଁ ହୁଁ ନିହାତି।
ସେଥିପାଇଁ ଆପଣକୁ କହୁଛି ଏବେ ଟାଇମ୍ ଅଛି ଆପଣ ଗ୍ରାଜୁଏସନ୍ ଭିତରେ ବିଡ଼ି ପ୍ରିପାରେସନ୍ କରି ପାରିବେ ପିଜି ପାଇଁ ବି ଟିକେ ଦେଖ। ଦେଖା ଦେଖି କରନ୍ତୁ। କାମ କେ ପିଜିଟା ଏତେ ସହଜ ଅଛି ପିଜିଟା ସେଇ ଆମର ଏଇ ଗ୍ରାଜୁଏସନ୍ ଯୋଉ ତିନି ବର୍ଷ କରିଥିବେ।
ନା ନା ପିଜି ପିଜି ପିଜି ଗ୍ରାଜୁଏସନ ନାହିଁ ପିଜି ସେମତି ତ ନହିଁ। ସବୁ କଲେଜ ରେ ଲାଗୁ ହେଇନି ଯୋଉ କଲେଜ ଗୁରା ମାନେ।
ଆପଣ ଗ୍ରାଜୁଏସନ୍ ଏବେ ତିନି ବର୍ଷ ହେଇଯାଇଛି ନା।
ହଁ ନା ମୁଁ କହୁଛି ବା ସବୁ କଲେଜରେ ଲାଗୁ। ଗୁ ହେଇନି ତିନି ବର୍ଷ ଆମ କଲେଜରେ ଏ ଚାରି ବର୍ଷ ଆମ କଲେଜରେ ଏବେ ତିନି ବର୍ଷ ହିଁ ଅଛି।
ଆଚ୍ଛା ଆମ ଏଇଠି ଲାଗୁ ହେଇଯାଇଛି ଆମ ଆମ କଲେଜରେ ଲାଗୁ ହୋଇଇଯାଇଛି ସେଇଠି ନୟାଗଡ଼ ଡିଷ୍ଟ ବୋଧେ ଲାଗୁ ହୋଇଇନି ଆଉ।
ସେଇୁଡାରେ ଲାଗୁ ହେଇଛି ଯୋଉରା ବ୍ଲଗ ଗ୍ରାଉଣ୍ଡ ହେଇଥିବ। ଲାଗୁ ହେଇଚି।
ଆଜ୍ଞା।
ହଁ ହଉ ହଉ ମୁଁ ଆପଣଙ୍କୁ କଲ୍ କରୁଚି କଲ୍ କରୁଚି ମୁଁ ଆପଣଙ୍କୁ ସମୟ ହେଇଗଲାଣି ଆଉ।
ଆଜ୍ଞା ଆଜ୍ଞା।